ହାଲୋ
ହ୍ୟାଲୋ
ସେଟା ହେଲିକର ହେଲିକାପ୍ଟର ସାଉଣ୍ଡ କିଏ କରୁଛି ସେଟା?
ଆପଣଙ୍କୁ କଥାବାର୍ତ୍ତା ନିୁଜ କ ସ୍ଵାଗତ କର। ଆପଣଙ୍କୁ ଭାସ୍କର ନ୍ୟୁଜରେ ସ୍ଵାଗତ। ଆପଣଙ୍କ ଡେଲି ରୁଟିନ ଭିତରେ ଆପଣ କିଛି ମହତ୍ଵ କାଢି କି। କି ଆମକୁ ଏଇ କିଛି ସମୟ ପ୍ରଦାନ କରିବେ କି? ଦେଇଥିବାରୁ ଆପଣଙ୍କୁ ଧନ୍ୟ ମନେ କରନ୍ତୁ।
ଆପଣଙ୍କ
ଆପଣ କିଛି ସମୟ ଆମ ପାଇଁ କାଢିକି ଆପଣ ଧନ୍ୟ ମନେ କରନ୍ତୁ ଏବଂ ଆପଣ? ଆହ ଗୋଲାପ। ପରେ କିଛି ପଇସା ମଧ୍ୟ ଦେଇକି ଯାଆନ୍ତୁ। ଆଉ କିଛି କହିବାକୁ କହିଲେ? ଅ ଇନ ଟୁ ଦେନ୍‌। କରିକି ଆପଣ ପେମେଣ୍ଟ କରିକି ଯାଆନ୍ତୁ।
ହଁ
ସୋ ଫ କଣ କରି
ଆପଣ ଯଦି ଅର୍ଡ଼ରକୁ ଅର୍ଡର କରିବାକୁ ଚାହୁଁଛନ୍ତି ଏକ ଦବାନ୍ତୁ, ଯଦି ଅର୍ଡର କୁ କ୍ୟନ୍ସଲ ସଲ କରିବାକୁ ଚାହୁଛନ୍ତି ଦୁଇ ଦବାନ୍ତୁ, ଯଦି ଅନ୍ୟ କଥାବାର୍ତ୍ତା କଣ ସମ ସେ ଅଛି ତିନି ଟିପୁନ।
ଆପଣ ବୁଢ଼ାବୁଢ଼ୀ ମାନଙ୍କ ଭର୍ତ୍ତା ଉପରେ ନେଇକି କଣ କହିବାକୁ ଚାହିଁବେ? ଆପଣଙ୍କ ମତାମତ କଣ ରହିବ ଆଉ?
ଏଇ ଭାସ୍କର ନ୍ୟୁଜ ବାଲା ଯାକ ବହୁତ
କଣ ବହୁତ ଆପଣ ଆପଣ ଓହଃ ଭାତ ଖାଇଦେଲେ ବି ଆପଣ କିଛି କରିପାରିବେନି। କାରଣ ସେଇଟା ସରକାରର ମାଲ।
ନ୍ୟୁଜ ବାଲା ଚଢିମଡି କଣ କଥାବାର୍ତ୍ତା କରୁଛନ୍ତି ଆପଣ?
କା ବୋଇଲେ ଦିଦ ଜାନ୍‌ଛୁ। ନ୍ୟୁଜ ବାଲା ଆପଣ ଛୋଡି ମୋଡି କଣ କଥାବାର୍ତ୍ତା କରୁଛନ୍ତି କୁହନି। କଣଟା, ଛୋଡି ମୋଡି କାହିଁ କଥାବାର୍ତ୍ତା କରୁଛନ୍ତି ଆପଣ ନ୍ୟୁଜ ବାଲା ହେଇକି। ଆପଣ ଆମ ଉପରେ ଦ୍ଭା କଣ, ଅସଭ୍ୟ ଭାଷା ବ୍ୟବହାର କରିପାରିବେ ନାହିଁ।
ଆପଣ ଭୁଲ ସୁଭାଗଲା। ଚଢି ମଡି କାହିଁ ବେଶି କଥାବାର୍ତ୍ତା କରୁଛନ୍ତି?
ଓ ଆପଣ ଚଢି ମଡି କହିଲ ମତେ ଅଲଗା ସୁୁଭିଲା। ତ ଆପଣ ଦୟା ପର୍ବକୁ ଟିକେ ଉଁ ଶିଖୋ ଆପ୍ କୁ ଯାଇକି ଟିକେ ଶିଖନ୍ତୁ।
ଆପଣ ଫାଷ୍ଟ ଆଙ୍କରିଂ କରିବା ଶିଖନ୍ତୁ ସ୍ପର୍ଶ ଭାବରେ କିଛି କୁହାଯାଉନି ଶୁଭ ଯାଉନି।
ଅ। ଦୟାପୂର୍ବକ ଆପଣ କିଛି ଖାଇବାରେ କମି ରଖୁଥିବେ ତ ସେଥିପାଇଁ ଆପଣଙ୍କ କାନରେ କିଛି ଉଁ ପଶି ଯାଇଥିବ କିମ୍ବା ଆପଣଙ୍କ ଶୁଣିବାର ଶକ୍ତି ଏୟୀନା କମି ଯାଇଥିବ, ସେଥିପାଇଁ ଆପଣ ଭିଟାମିିନ ସି ଖାଆନ୍ତୁ।
ଯଦି ଆଖ କଣା ହବାର ଯଦି ସମ୍ଭାବନା ଅଛି ତାହେଲେ ଏ ଭିଟାମିନ୍ ଏ ଖାଆନ୍ତୁ। ଆଉ ଯଦି ଆପଣ ଟିକେ ବାୟା ବାୟା ହଉଛନ୍ତି ତାହେଲେ ଆପଣ ଟିକେ ଆଲମଣ୍ଡ ଖାଆନ୍ତୁ।
ଆପଣ ଯଦି ଓଜନ କମିବାକୁ ଯାଉଛନ୍ତି ତାହେଲେ କିଛି ଖାଆନ୍ତୁ ନାହିଁ। ଖାଇବା ଟିକେ କମ କରନ୍ତୁ।
ହମୁଁ। ଆପଣଙ୍କୁ ପୂର୍ବରୁ କହିସାରିଛି କି ଆପଣ ଏଇ ଆମେ ସରି ଏଇଟ ଲାଇବ ଚାଲିଛି। ତ ଯେହେତୁ ଆପଣ ଭାସ୍କର ନିୁଜ କୁ ଆସିଛନ୍ତି ନିଜର ବ ବକ୍ତବ୍ୟ ରଖିବା ପାଇଁ ତ ସେଥିପାଇଁ ଆପଣ ଟିକେ ଫାଷ୍ଟ ଯାଇକି ଶିଖୋ ଆପ୍ ରେ ନିଜକୁ ପ୍ରସ୍ତୁତ କରିକି ଆସନ୍ତୁ।
ଆଚ୍ଛା ଠିକ ଅଛି।
ମହିନୋ କେ ଲିଏ ଏକ ରୁପେ।
ଆଉ ଆପଣ କିଛି ନିଶ ତ ହେଇଗଲେ କାହିଁକି ଆପଣ କଣ ଚାହୁଁଛନ୍ତି ଶିଖ ଆପ କୁ ଯିବେ କହିକି।
ମୁଁ ତ ବହୁତ କିଛି ଚାହୁଁଛି ତମେ ମାନେ ସେଇଟା ତମେ ସେ କଥା ବୁଝୁଛ କୁଆଡେ?
ଆପଣ କଣ ଚାହୁଁଛନ୍ତି ସେଇଟା ଆପଣ ଦୁଇ ନମ୍ବର ଦବକି କହିପାରିବେ।
ମୁଁ ତମକୁ ଚାହୁଁଛି।
ମୁଁ ଭାସ୍କର ନିୁଜ ର ରିପୋର୍ଟର ମତେ ଚାହିଁଲେ ମୁଁ କଣ କରିପାରିବି। ଆମ ଘର ପଛପଟ ଗୋଟେ ବଡ ମହୁ ଫେଣା ଅଛି। ସେଇ ମହୁ ଫେଣା ନେଇକି ତମେ ସେଇଟା ଖାଇ ପାରିବ ବଟ ମତେ କଣ ନେଇକି କରିବ?
ମୁଁ କୁ ଆଶ୍ଵାସନା ଦେବି।
କିସ ଛ କ୍ଷଣା?
ଆଶ୍ଵାସନା।
ଓ ମାଇଁ ଗ, ଓହ ହେ ଭଗବାନ। ହଁ ଆଣ୍ଟି ହଁ ହଁ। ଧ
ଆଶ୍ଵାସନ ଦେବି, ରହିବାକୁ ସ୍ଥାନ ଦେବି, ଖାଇବାକୁ ଗଲା ସେ କୁଆଡେ ଗଲେ ଦିଦି।
ହ୍ୟାଲୋ।
ହଁ।
ହଁ କୁହନ୍ତୁ ସାର୍ ଆପଣ।
ଆଶ୍ଵସନା ଦେବି, ରହିବାକୁ ସ୍ଥାନ ଦେବି, ସୋଇବାକୁ ତନ ଦେବି। ଖାଇବାକୁ ତୁଣ ଦେବି।
ଆପଣ ମତେ ଯଦି ଖାଇବା ପାଇଁ କେବଳ ତୁଣ ଦେଲେ ମୋର ଓଭର ଫ୍ୟାଟ ହେଇଯିବ। ଆଉ ମୁଁ ସେଥିରେ ଅ କଣ।
ତୁଣ ସହିତ ଲୁଣ ବି ଦେବି।
ମୋଟାପାର ସମ୍ମୁଖୀନ ହେବାକୁ ପଡିବ ମତେ। ଆଉ ସ୍ଵସ୍ଥ ଶରୀରର ବି ସମ୍ମୁଖୀନ କରିବାକୁ ପଡିବ ଶରୀର ଅସୁସ୍ଥ।
ଏଥିପାଇଁ ଆପଣ କିଛି
ମତେ ସମ୍ମୁଖୀନ କରିବାକୁ ପଡିବ ସେଥିପାଇଁ ମୁଁ ଅଧିକ ଖାଇବାକୁ ଚାହିଁବିନି। ଆଉ ଆପଣଙ୍କର ସେଇ ଯୋଉ ତରକାରୀ ଟା କେବଳ ମସଲାରେ ହିଁ ତିଆରି ସେଇ ତରକାରୀ ମୁଁ ତ ବିଲକୁଲ ଖାଇବାକୁ ଚାହିଁବିନି ଆଉ ମୁଁ ଯେଉଁଭଳିଆ ଖାଇବାକୁ ଚାହୁଁଛି ଆଉ ପଣଙ୍କର ଘରେ ସେମିତି ହଉନି। ଆପଣଙ୍କ ଘରେ କେବଳ ଆମିଷ ହେଉଛି। ମୁଁ ଗୋଟିଏ ସାଧା ସିଧା ଝିଅ। ଆଉ ସାଧା ବି ଖାଏ। ଆଉ ସାଧା ପୋଷାକ ବି ପିନ୍ଧେ। ଆଉ ଆପଣ ଯଦି ଏମିତି ମସଲାଦାର ଖାଇବା ଏବଂ ତରକାରୀ ଖାଲି ଦେବେ ତ ତାହେଲେ ମୋର ସ୍ଵାସ୍ଥ୍ୟ ଭଲରୁ ଖରାପ ହବାର ସମ୍ଭାବନା ଜିରୋଠୁ ଏକ ପରସେଣ୍ଟ ଚାନ୍ସସେସ୍ ଅଛି।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ସବୁ ଛାଡିଦେଲି ତ୍ୟାଗୀ।
। ଆପଣ ମହାମନ୍ତ୍ର ର ଚାଣ୍ଟ କଲା ପରେ ଯଦି ଆପଣ ସବୁ କିଛି ଛାଡିଦେବେ ତାହେଲେ ଉ ସମସ୍ତେ ତାହେଲେ ଛାଡିଦେବେ।
ସମସ୍ତଙ୍କ କଥା କହିପାରୁନି।
ମୁଁ ବୁଝିପାରୁଛି ଆ ଆପଣଙ୍କୁ ମୋ ବାର୍ତ୍ତାଳାପ ବୁଝିବାରେ ଟିକେ କଷ୍ଟ ହଉଥିବ। କିନ୍ତୁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ।
ଆପଣ ଯଦି ମ୍ ନା କହିବାର ଅଛନ୍ତି ଡାଇରେକଟ କୁହନ୍ତୁ। ଏତେ ବୁଲେଇ ଚୁଲେଇ କହିବା କିଛି ଆବଶ୍ୟକ ନାହିଁ।
ଆପଣ କଣ କହିବା ଆପଣ କଣ କହିବାକୁ ଚାହୁଁଛନ୍ତି?
ସେଇ ତିନୋଟି ମେଜିକାଲ ୱାର୍ଡ।
ଏଥିରେ ଆପଣ ଇଂଲିଶ୍ ବ୍ୟବହାର କରିପାରିବେ ନାଇଁ।
ଆ ସେଇ ଯୋଉ ତିନୋଟି ଯାଦ ଯାଦ ଯାଦୁକାରୀ ଶବ୍ଦ।
। ଗୋଟିଏ ଖୁସିର ଖବର ଆଜି ଆମ ପାଣି ଟାଙ୍କି ଫୁଲ ହେଇଗଲା।
ପାଣି ଟାଙ୍କି ଫୁଲ ହେଲେ ଥୁଲଥୁଲ ହେଇଯାଇଥିବ ଦେଖିଦିଅ ଟିକେ।
ହୁଁ। ଦୀର୍ଘ ସପ୍ ଦୁଇ ତିନି ସପ୍ତାହ ଧରି ଆମ ଟାଙ୍କି ଫୁଲ ହଉନଥିଲା।
ହୁଁ ହୁଁ।
ହାଲୋ।
ହଁ କୁହନ୍ତୁ।
ଦୀର୍ଘ ଅମ୍ ଚାରି ସପ୍ତାହ ଧରି କଣ? ଦୀର୍ଘ ଚାରି ସପ୍ତାହ ଧରି ଆମର ତାଙ୍କେ ଫୁଲ ହେଇ ନଥିଲା। ତ ଆମ ପାଣି ଟାଙ୍କି ଫୁଲ ହେଇକି ଉଛୁଳୁଛି ବର୍ତମାନ, ସେଥିରେ ଆପଣ କଣ କହିବାକୁ ଚାହିଁବେ? ବନ୍ଦ କରିଦେଲି।
ବହୁତ ଖୁସି ମୁଁ ବହୁତ ଖୁସି ଆପଣଙ୍କ ଉଛୁଳି ଯା ଏ ଆପଣଙ୍କ ପାଣି ଟାଙ୍କିରେ ଉଛୁଳି ଯାଉଛି।
କଣ କହିଲେ ପୁନଃ ଆପଣ ଆପଣ ପୁନଃ ପ୍ରୟା ସ କରନ୍ତୁ କିଛି କହିବାକୁ କାରଣ ମୁଁ ଟିକେ କାନରୁ ଟିକେ ଦୂରରେ ରଖିଥିଲି କି ମୋତେ କିଛି ଶୁଭାଗଲାନି।
ଆପଣଙ୍କର ପାଣି ଟାଙ୍କି ଉଛୁ ଆପଣଙ୍କ ପାଣି ଟାଙ୍କି ଉଛୁଳି ଯାଇଥିବାରୁ ମତେ ବହୁତ ଖୁସି ଲାଗୁଚି।
ଆପଣ ସେଥିପାଇଁ କଣ ମତାମତ ରଖିବେ ଆପଣଙ୍କର?
ମତାମତ ଟିକେ ମୁଁ ଆପଣଙ୍କୁ କହୁଛି ଯେ ପାଣିର ଟିକେ କମ୍ ବ୍ୟବହାର କରନ୍ତୁ।
ହୁଁ ହୁଁଁ ହୁଁ। ଦୟାପୂର୍ବକ ଆପଣ ସେଇ ୱାର୍ଡ ବ୍ୟବହାର କରନ୍ତୁ ନାହିଁ ପାଣି ହୋଉଚି ଜୀବନ ଜୀବନ ହିଁ ପାଣି ପାଣି ହିଁ ଜୀବନ।
ହୁଁ ଏ ଆମେ ବର୍ତ୍ତମାନ ବର୍ତ୍ତମାନ ପିଢି ଯେତିକି ବ୍ୟବହାର କରିବା ସତ୍ତ୍ୱେ ପରପିଢ଼ିଙ୍କ ପାଇଁ ମଧ୍ୟ ସରକ୍ଷ ଣ କରିବା ଉଚିତ୍ ତାହାକୁ ହିଁ ଧାରଣୀୟ ବିକାଶ କୁହାଯାଏ।
ଆମ ପରପିଢି ଆସିବା ପର୍ଯ୍ୟନ୍ତ ଆମେ ସେଇ ପାଣି କେମିତି ରଖିବୁ?
କୁ ନାବାଳିକା ବୋଲି ଭାବୁଚ ତମେ ଯଦି ବିବାହ ବନ୍ଧନରେ ବାନ୍ଧି ହୋଇ ସାଇ ତଣି ତମର ତିନରୁ ଚାରୋଟି ପିଲା ହେଇସାରନ୍ତେଣି।
ଯ ଯଦି ମୁଁ ବିବାହ ବନ୍ଧନରେ ବାନ୍ଧି ହେବି ଅଙ୍ଗନବାଡି ଲୋକ ମତେ ବାନ୍ଧିକି ନେଇଯିବେ। ବିିବାହ ବନ୍ଧନରେ ବାନ୍ଧି ହେଲେ ଛଅଟା ପିଲା ହୋଉଚି ମୋର ମୁଁ ବି ଗୋଟେ ଉହୁଁ।
ଆପଣ ସେଁ ସାଁ କାଇଁକି ହୋଉଚନ୍ତି?
ଆପଣଙ୍କ କଥାବାର୍ତ୍ତା ମତେ ବାଧାରେ ବାନ୍ଧିଦୋଉଚି ତ ସେଥିପାଇଁ ମୋର ଅ ଅ କଣ କୁହନ୍ତିୁ? ଉଁ ହଁ ନିଶ୍ବାସ ପଶ୍-ପ୍ରଶ୍ୱାସ ନେବାରେ ମତେ ବାଧାବିଘ୍ନ ଠିଆ ହେଇଯାଉଚି ସାମ୍ନାରେ।
ଓହୋ ସେଥିପାଇଁ କିଛି ବି ଭାଷା କିଛି ବି କଥା କିଛି ବି ଭାଷା ଆପଣଙ୍କୁ ଉଁ ଆପଣଙ୍କ ମନକୁ ଦୁଖପ୍ରାପ୍ତ କରୁଚି ତାହେଲେ ମୁଁ ଆପଣଙ୍କ ହୃଦୟର ସହ କ୍ଷମା ଆର୍ଜନା କରୁଚି କ୍ଷମା ପ୍ରାର୍ ଥନା କରୁଚି।
ଏବଂ
ଏବଂ ଉଁ ଆଁ ଲଭ ୟୁ ସାଲି ବୋଲି କୋହୁଚି।
କି ସାଲି?
ହିଁ ହିଁ ହିଁ।
ଆପଣ କେବେ ମତେ ସମ୍ମୁଖରେ ଦେଖାହେଲେ ମୁଁ ଆପଣଙ୍କର ଭଲସେ ଚର୍ଚ୍ଚା କରିବାକୁ ଚାହିଁବି।
ନାଇଁ ମତେ ରାନ୍ଧି କରଦେଲେ ଖାଇବି ଚର୍ଚ୍ଚା ହେଲେ ନାଇଁ କରେ।
ଏଇଟା ନୋଉନ ଯେ। ଆପଣଙ୍କୁ ମୁଁ ରୋଷେଇ କରିବାକୁ କତ୍ କୋହୁନି ଆପଣଙ୍କୁ ମୁଁ ଥରେ ଦେଖିଥିଲି କେବ୍ କିନ୍ତୁ ଆପଣ ଆ ମ ତେ ମୁହଁ ମୋଡିକି ଫେରିକି ପଳେଇଥିଲେ କିଛି ବାର୍ତ୍ତାଲାପ ମୋ ସହିି ତ କରିନଥିଲେ ତ ତେଣୁ ମୁଁ ଉଁ କିଛି କହିବାକୁ ଚାହୁଁନି ଇ ବିଷୟରେ ଉଁ କିନ୍ତୁ ମୁଁ କହିବାକୁ ଚାହୁଁଚି ଏଇ ବିଷୟରେ
ଆପଣଙ୍କୁ ମୁଁ କୋଉଠି ଦେଖିଥିଲି କୁହନ୍ତୁ ତ ଆପଣ?
ମୁଁ ଆପଣଙ୍କୁ ଦେଖିଥିଲି ଥରେ। ଫୁଲବାଣୀରେ କିନ୍ତୁ ମୁଁ ଆପଣଙ୍କ ଫେସ୍ ବି ଏତେ ଭଲସେ ଦେଖିନଥିଲି ଖାଲି ଏତିକି ଦେଖିଥିଲି ଯେ ଆପଣ ଟିକିଏ ଡେଙ୍ଗା ଥିଲେ ମୋ ଠୁ ଅଧିକ ଆଉ କିଛି ଦେଖିନଥିଲି। ଆଉ ଆପଣଙ୍କ ଫେସ୍ ବି ଦେଖିନଥିଲି କାରଣ ଆପଣ ମତେ ପଛୁଆ ହିଁ କରିକି ଠିଆ ହୋଉଥିଲେ ସଦା
ହେଁ ହେଁ।
ଆଉ ଆପଣଙ୍କୁ ଫେସ୍ ଦେଖିବାର ମତେ ଚାନ୍ସ ବି ମିଳି ନଥିଲା।
ଓ ସେହି କାରଣ ଯୋଗୁ ମୁଁ ବି ଆପଣଙ୍କୁ ଦେଖି ପାରି ନଥିଲି। ମୋର ତ ଗାଡଲି ପଟି ତ ଆଖି ନାହିଁ।
ଗାଡିଲ ମାନେ କଣ? ଆପଣ ଯଦି ମୋତେ ଗାଡଲି ଦେଖେଇବେ ତ ମୁଁ ଆପଣଙ୍କୁ ଦେଖିବ ବି ପାରିବିନି ଆ ଆପଣ ବି ମତେ ଦେଖିପାରିବେନି ଏଇଟା ସମ୍ଭବପର ନୁହେଁ ଆପଣ ଯଦି ଦିପଟ ଯାଇ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏଲିଆନ ସମାଜକୁ ଯାଇକି ନିଜର ଯାଞ୍ଚ କରେଇକି ଦେଖ କଣ ରାସ୍ତା ରିକି ଆସନ୍ତୁ ତାହେଲେ ଆପଣ ଯ ଆପଣ ଯାକ ଦେଖିପାରିବେ ଆପଣ ସେ ଗାଡେଲି ପଟ ଦେଖାନ୍ତୁ କିମ୍ବା ଫ୍ରେଶ ମୁହଁ ପଟ ଦେଖାନ୍ତୁ।
ନାଇଁ ମୁଁ ପଛ ପଟେ ସିସିି କ୍ୟାମେରା ଲଖିକି ମୁଁ ଫୋନରେ ଆଗ ପଟେ କନେକ୍ଟ କରିବି ତାହେଲେ ମୁଁ ଆପଣଙ୍କୁ ଦେଖିପାରିବି।
ହ୍ୟାଲୋ
ତ ଆପଣ କଣ କହିବାକୁ ଚାହୁଁଛନ୍ତି ଏଥିରେ।
ଆଇ ଲଭ ୟୁ କହିବାକୁ ଚାହୁଁଛି ଆପଣଙ୍କୁ ମୁଁ